ହଁ କେମିତି ଅଛ ନାନୀ?
ହଁ ଭଲ ଅଛି ଆଉ ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି।
ଆଚ୍ଛା ଆଚ୍ଛା ଆଉ
ଶୋଇଥିଲ ନା କଣ?
ହଁ ଶୋଇଥିଲି ଏବେ ଉଠିଲି।
ଆଚ୍ଛା ଆଚ୍ଛା। ମୁଁ ପଢ଼ଥିଲି ମେନ୍ ଗୁଟେ ତମ କଥା ମନେପଡ଼ିଲା ତ ଫୋନ କରିଦେଲିି ଆଉ।
ହୁଁ ହୁଁ ହୁଁ ଆଚ୍ଛା ଆଛା ଆଜି କଣ କଥା ହେବା କୋଉ ବିଷୟରେ କ
ମୁଁ ଭାବୁଛି ଆଜି ତା ଆମର ଆଧୁନିକ ଯୁଗର ଯୋଉ ଗାଁ ପରିବେଶ ଆଧୁନିକ ଆମ ବେଳରେ ଏବେର ବେଳର ଗାଁ ପରିବେଶ ଆଉ ଯୋଉ ପୁରାତନ ଆଉ ପୂର୍ବତନ କାଳରେ କେମିତି ଗାଁ ପରିବେଶ ଥିଲା ତାପରେ ମି ତା ବିଷୟରେ କଥା ହବା କି କେମିତି ସବୁ ଜିନିଷ ଧୀରେ ଧୀରେ ଧୀରେ ଧୀରେ ବଦଳେଇବାରେ ଲାଗିଛି।
ହୁଁ
ତମେ କୁହ ତମ ବେଳେ ତମେ ତମେ ତ ଛୁଆ ବେଳୁ ଗାଁ ରେ ଗାଁକୁ ତମେ କେମିତି ଦେଖିଥିଲ?
ହଁ ମୁଁ ଆମେ ମୁଁ ଯେତେବେଳେ ମୁଁ ଆମ ଗାଁ ରେ ହିଁ ଜନ୍ମ ହେଇଥିଲି। ମୋ ଗାଁ ର ନାଁ ହଉଛି ଯାଜପୁର। ରତ୍ନଗିରି ଆମେ ସେଇଠି ହିଁ ରହୁଥିଲୁ ତ ସେ ସେତେବେଳେ ଆମେ ସମସ୍ତେ ଉ ଯେତେବେଳେ ଗାଁ ରେ ଜନ୍ମ ହେଥିଲା କାରଣ ସେତେବେଳେ ଡକ୍ଟର ହସ୍ ହସ୍ପି ପିଟାଲ ର ସୁବିଧା ନଥିଲା ତ ଘରେ ହିଁ ସବୁ ଜନ୍ମ ହେଇଥିଲୁ।
ହୁଁ
ସେତେବେଳେ ର ପ ପରିସ୍ଥିତି ପୁରା ଅଲଗା ଥିଲା ଆମେ ଯେତେବେଳେ ଜନ୍ମ ହେଲୁ ତ ତା ହେଲା ପରେ ଆଗରୁ ଆମ ବାପା ମା ମାନେ ସେମାନେ କଣ କରୁଥିଲେ ତାଙ୍କର ଘର ଗୁଡିକ ସବୁ ମାଟି, ବାଉଁଶ, ଖପରା ଇତ୍ୟାଦିରେ ସବୁ ତିଆରି ହେଇଥିଲା ଛଣରେ ତିଆରି ହଉଥିଲା ଆଗରୁ ଘର। ହଁ ନା ନାଇଁ ଆଗରୁ ତମେ ତ ଜାଣିନଥିବ କାହିଁକି ତମେ ସ ତମେ ନଥିଲ ଛୋଟ ଜନ୍ମ ବି ହେଇ ନଥିଲ। ତ ସେତେବେଳେ ଆମର ମାଟି ବାଂଶ ଖପରାର ଘର ଥିଲା। ଘର ଆଗରେ ସମସ୍ତଙ୍କ କୁଅ ଥିବ। ନହେଲେ ନ କୋଉଠି ନଦୀ ଥିବ ନ ଗଡିଆ ନଈ ସେଗୁଡିକ ସବୁ ଥିଲା। ଲୋକମାନେ ସେଠି ଗାଧେଇବାକୁ ଯାଉଥିଲେ। ହେଲା ଆଉ ବହୁତ ଦୂରରୁ ଯାଆନ୍ତି ଲୋକ ପାଣି ଆଣିବା ପାଇଁ। ହୁଁ ହୁଁ ପାଣି ଆଣିକି ଘରେ ରୋଷେଇ ବାସ କରୁଥିଲେ। ସେମାନେ କଣ କରୁଥିଲେ ସେମାନେ ଏଇ ଆଜିକାଲି ଭଳିଆ ଚାକିରି କରୁନଥିଲେ। ସେମାନେ ମୁଖ୍ୟତଃ ଚାଷ କାର୍ଯ୍ୟ କରୁଥିଲେ, ଚାଷ କରିକି ଜୀବନ ଯାପନ କରୁଥିଲେ କିଏ ପଶୁ ପକ୍ଷୀ ପାଳନ କରୁଥିଲା କିଏ ଛେଳି ମେଣ୍ଢା ଗାଈ ଗୋରୁ ପାଳନ କରୁଥିଲା। ହେଲା ଆଉ ମୁଖ୍ୟତଃ ହାତ ତିଆରି ଜିନିଷ ବା ହସ୍ତଶିଳ୍ପ ଉପରେ ସେମାନେ ନିର୍ଭ ନିର୍ଭର କରୁଥିଲେ ହାତ ତିଆରି ଜିନିଷ କହିଲେ କିଏ ଯୋଉ ଯୋଉ ଡାଲା ଯୋଉ ଆମେ କଣ ବାଉଁଶର ଡାଲା। କୁଲା ଏସବୁ ତିଆରି କରିକି ବିକୁୁଥିଲେ। କିଏ ବିଞ୍ଚଣା କରିକି ବିକୁଥିଲା କିଏ ଛୋଟ ଯୋଉ ଏ ବାଉଁ କାଠୁ କାଠିର ଝାଡୁ କରିକି ବିକୁଥିଲେ, ଏମିତିଆ ବିଭିନ୍ନ ପ୍ରକାର ଛୋ ଛୋଟ ଛୋଟ ଜିନିଷ କରିକି ବିକୁଥିଲେ, ସେତେବେଳେ ଗାଈ ଯୋଉ ପାଳୁଥିଲେ ଲୋକମାନେ ଗାଈ ପାଳନରୁ ସେମାନେ କଣ କରୁଥିଲେ ଗାଈକୁ ଯୋଉ ପାଳୁଥିଲେ ଘିଅ କ୍ଷୀର ଏଗୁଡା ମଧ୍ୟ ତିଆରି କରିକି ଘରେ ଘରେ ବିକୁଥିଲି। ହେଲା ଆଉ ସେତେବେଳେ କଣ ସବୁ ହଉଥିଲା? ସେ ମଟର ବାଇକ ସ୍କୁଟର ଘୋଡା ଗାଡି ଗାଡି ଇତ୍ୟାଦି ନଥିଲା ସେତେବେଳେ କଣ କରୁଥିଲେ ବଳଦ ଗାଡିରେ ଯାଉଥିଲେ ଘୋଡା ଗାଡିରେ ଯାଉଥିଲେ କିମ୍ବା ପାଦରେ ଚାଲି ଚାଲିକି ଆମେ ତୁ ମନେ ଅଛି ବାପା ଭାଇ ଲୋକ କହନ୍ତି ଯେ ଧବଳେଶ୍ଵର ଆମ ଘରରୁ ବହୁତ ଦୂରଥାଏ। ଷାଠିଏ କିଲୋମିଟର ସତୁରି କିଲୋମିଟର ସେମାନେ ସେତିକି ଦୂର ବି ଚାଲି ଚାଲିକି ଏଁ ଯିବା ଆସିବା କରିଛନ୍ତି ଗୋଟେ ଦି ଦିନ ବାଟରେ ରହି ରହି କାହା ଘରେ ବନ୍ଧୁବାନ୍ଧବଙ୍କ ଘରେ ରହିକି ଚାଲି ଚାଲି ଯିବା ଆସିବା କରିଛନ୍ତି। ତାପରେ ସେମାନେ କଣ କରୁଥିଲେ ଉ ସେଠି ପାଣି ତାପରେ କୂଅ ପୋଖରୀ ଆଉ ନଦୀରୁ ପାଣି ଆସ କୁଅ ତ ଟିକେ ପରେ ଆସିଲା କିନ୍ତୁ ପୋଖରୀ ଆଉ ନଦୀରୁ ପାଣି ଆସୁଥିଲା। ବିଦ୍ୟୁତ ରହୁନଥିଲା ବିଦ୍ୟୁତ ମାନେ ସେଠି କାହା ପାଖରେ ଲାଇଟ ନ ରହୁନଥିଲା ଗାଁ ଘରେ ହେଲା ରାତିରେ ସେମାନେ କଣ ବ୍ୟବହାର କରୁଥିଲେ? ଦୀପ, ଲଣ୍ଠନ, ଇଏ ମସାଲ, ଏମିତି ସବୁ ବ୍ୟବହାର କରୁଥିଲେ। ହେଲା ଆଉ ଛୋଟ ଛୋଟ ତ ଯୋଉ ପଢିବା ପାଇଁ ତ ସ୍କୁଲ ନଥିଲା ସ୍କୁଲ ବ ବିଦ୍ୟାଳୟରେ ଛୋଟ ଛୋଟ ପାଠଶାଳ ଗୁରୁକୂଳ ଇତ୍ୟାଦି ପାଠ ପଢା ଥିଲା। ଜାଣିଛ ଆଉ ଗୋଟେ ସବୁଠୁ ଭଲ ଜିନିଷ ଥିଲା ଗାଁ ଲୋକ ମାନଙ୍କ ଭିତରେ ଯେ ସେମାନେ ପରସ୍ପର ଭିତରେ ମିଳିମିଶି ମିଳିମିଶି ଚଳୁଥିଲେ ମିଳିମିଶି କଥାବାର୍ତ୍ତା ହଉଥିଲେ ପର୍ବପର୍ବାଣି ସବୁ ମିଳିମିଶି ପାଳନ କରୁଥିଲେ। ଆଉ ସମସ୍ତେ ଆଜି କାହାର ଅସୁବିଧା ପଡିଲା ଯଦି କିଏ ପଡିଯାଇଛି କି କାର ଦେହ ଭଲ ନାହିଁ। ବୈଦ ପାଖକୁ ନେଇକି ଯାଉଥିଲେ ସେ ପାଖାପାଖିରେ ବୈଦ ସବୁ ରହୁଥିଲେ ତ ସେମାନଙ୍କୁ ତାଙ୍କ ପାଖ ସମସ୍ତେ ମିଶିକି ଜଣଙ୍କର ଦେହ ଖରାପ ହେଲେ ଗାଁରେ ଆଉ ଜଣେ ମର ମିଶିକି ନେଇକି ଯାଉନି ତାକୁ ଟାଣି ଉଠେଇ ଉଠେଇ ନିଜ କାନ୍ଧରେ ନେଇକି ଯାଉ ଥିଲେ। ତ ସେଇଟା କଣ ହେଲା ତ ସେଇଟା ବି ଗୋଟେ ଇଏ ହଉଥିଲା ଆଉ ବେଶୀ ବେଶୀରେ ବେଶୀ କଣ ହଉଥିଲା ଯୋଉ ସମସ୍ତେ ନିଜ ନିଜର ଦୁଃଖ ସୁଖ ସନ୍ଧ୍ୟାବେଳେ ସେଠି ଭାଗବତ ଟୁଙ୍ଗି ବି ଗାଁ ମାନଙ୍କରେ ହୁଏ, ଭାଗବତ ଟୁଙ୍ଗିରେ ଭାଗବତ କଥା ହୁଏ। ତ ଲୋକମାନେ ସବୁ ମିଶିକି ଭାଗବତ କଥା ଶୁଣ ନ୍ତି ତ ସେଇଟା ବି ଗୋଟେ ଭଲ ଜିନିଷ ଥିଲା, ଆହୁରି କଣ ହଉଥିଲା ସେତେବେଳେ ଲୋକମାନ ଙ୍କର ଯୋଉ ଭଲ ମନ୍ଦ ବୁଝିବା ପାଇଁ ସେଠି ସବୁ ପ୍ରତି ସପ୍ତାହରେ ଗୋଟେ ଗୋଟେ ଯୋଉ ଲୋକ ପାଞ୍ଚ ଲୋକଙ୍କର ପଞ୍ଚାୟତ ପଞ୍ଚାୟତ ବସୁଥିଲା, ପଞ୍ଚାୟତ ବସ୍ଥିଲା। ତ ସେ ପଞ୍ଚାୟତରେ ଯାହାର ସୁବିଧା ଅସୁବିଧା ଭଲ ମନ୍ଦ ସବୁ ବ୍ୟ ବ୍ୟ ବି ବିଚାର କରାଯାଉଥିଲା, ବିଚାର ତାପରେ ସାପ୍ତାହିକ ହାଟ ହଉଥିଲା, ସାପ୍ତାହିକ ହାଟ ହଉଥିଲା ମାନେ ମାସ୍ ଉ ସପ୍ତାହରେ ଥରେ ହାଟ ବସ୍ଥିଲା। ଯେଉଁଠାରେ ଚାଷ ଜିନିଷ, ଦୈନନ୍ଦିନ ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ସବୁ ବି ବିକା ବିକି ହେଉଥିଲା ହଁ, ଲୋକମାନେ ତ ଖାଇବା ଜିନିଷ ବଦଳରେ ଯୋଉ ମନେକର ତମେ ମାନେଙ୍କର ଚାଉଳ ଅଛି ତମ ପାଖେରେ। ତ ସିଏ କଣ କରୁଥିଲେ ଆଉ ଜଣଙ୍କ ପାଖରେ ବିରି ଅଛି। ତ ସେ ବିରି ଚାଉଳ, ବିର୍ ଚାଉଳ ବଦଳ ରେ ବିରି। ଚାଉଳ ଦି ଦି ଗିନା ବଦଳ ଦେଇ ବିରି ଦି ଗିନା ଦଉଥିଲେ। ନହେଲେ କିଏ ବିରି ଚାରିିଗିନା ବଦଳରେ ସେ ଘିଅ ଦଉଥିଲା। ନହେଲେ କିଏ କ୍ଷୀର ବଦଳରେ ଏମିତି ଘିଅ ଦଉଥିଲା, ଏମିତି ସୁବିଧା ଥିଲା ହେଠି। ଆଗରୁ ଏ ପଇସା ପତ୍ର ଟଙ୍କା ପତ୍ରର ଏତେ କାରବାର ହଉନଥିଲା ତ। ପୁରୁଣା ଗାଁ ରେ ସୁବିଧା କମ୍ ଥିଲେ ମଧ୍ୟ ପ୍ରକୃତି ପରସ୍ ପର ସହଯୋଗ ଓ ସାମାଜିକ ସମ୍ପର୍କ ବୋହୁତ୍ ମଜ୍ବୁତ୍ ଥିଲା।
ହୁଁ।
ତମେ କିନ୍ତୁ ଆଜିର ଗାଁ ସେମିତି ନୁହେଁ। ତ ତମେ ଆଜିର ଗାଁ ବିଷୟରେ କଣ କହିବାକୁ ଚାହୁଁଛ କହ ଆଜି କା ବିଷୟରେ କଣ କଣ ଜାଣିଛ।
ଆଧୁନିକ ଯୁଗରେ ତ ଯେହେତୁ ସବୁ ଜିନିଷ ବିକଶିତ ହେବାରେ ଲାଗିଛି ତ ଗାଁ ମାନଙ୍କର ବି ଗ୍ରାମାଞ୍ଚଳ ଅଞ୍ଚଳ ବୁ ସରକାର୍ ବିକଶିତ କରିବା ପାଇଁ ବହୁତ ସାରା ପଦକ୍ଷେପ ନଉଛନ୍ତି ଯେମ୍ତି କିି ଲୋକମାନଙ୍କ ଯେମିତି ତମେ କହିଲ ଯେ ଆଗ କାଳରେ ବିଦ୍ୟୁତ ଅ ସୁବିଧା ନଥିଲା ପକ୍କା ରାସ୍ତା ନ ଥିଲା ଘର ନଥିଲା ଲୋକଙ୍କ ପାଖରେ ତ ସରକାର କଣ କରୁଛନ୍ତି। ନା ଏ ଯେଉଁ ଗ୍ରାମାଞ୍ଚଳ ବିକଶିତ କରିବା ପାଇଁ ଲ ଗାଁ ମାନଙ୍କର ପକ୍କା ରାସ୍ତାର ବ୍ୟବସ୍ଥା କରିଛନ୍ତି, ତା ସାଙ୍ଗେରେ ଘ ବିଦ୍ୟୁତ୍ ବ୍ୟବସ୍ଥା କରାହେଇଛି ଲୋକମାନଙ୍କ ଘରେ ଏବେ ବିଦ୍ୟୁତ ସଂଯ ବିଦ୍ୟୁତ ପଠା ହଉଚି ତା ସହିତ ସ୍ପା ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ଆଉ। ଲୋକମାନେ ଯୋଉମାନେ ସବୁ ଘର କରିକି କୁଡିଆ ଘରେ ରହୁଥିଲେ, ତାଙ୍କୁ ଗୋଟେ ପକ୍କା ଘରର ବି ସୁବିଧା କରାଯାଇଚି।
ହୁଁ।
ଏଇଟା ତ ହେଲା ବିକ ବିକାଶ ସାଙ୍ଗରେ କୃଷି କ୍ଷେତ୍ତନ କରାଯାଇଛି ଯେମ୍ତି କିି ଆଗରୁ ଆ ଯେ ଖଳ କରିବା ପାଇଁ ବଳଦ କରୁଥିଲେ ନହେଲେ ଲୋକମାନେ ନିଜେ ହାତରେ ମାଟି ଖୋଦିକି ହଳ କରୁଥିଲେ, ଏବେ କିନ୍ତୁ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ଯୋଗୁ, ବିଜ୍ଞାନ ପ୍ରଯୁକ୍ତିର ବିକାଶ ଯୋଗୁ। ଅ ଆମେ ଟ୍ରା ଗ୍ରାମାଞ୍ଚଳରେ ଟ୍ରାକ୍ଟର ବ୍ୟବସ୍ଥା ହେଇଯାଇଚି, ଜଳ ସିଞ୍ଚନ ବ୍ୟବସ୍ଥା ହେଇଯାଇଚି। ଆଉ ନଦୀରୁ ପାଣି ଆଣିକି ଲୋକମାନେ ମଟର୍ ସାହାଯ୍ୟରେ ପାଣି ଦେଇପାରୁଛୁ। ନ୍ତି ବିଭିନ୍ନ ପ୍ରକାର ସାର ବି ସ ପ୍ରୟୋଗ କରିକି କୃଷି କ୍ଷେତ୍ରରେ ଖାଦ୍ୟ କୃଷି ଉତ୍ପାଦିତ ଜିନିଷ ବଢିବାରେ ଲାଗିଚି। ସେଇ ହିସାବରେ ସେମ୍ତି ଆମେ ଶିକ୍ ଶିକ୍ଷାରେ ବି ପରିବର୍ତ୍ତନ ଦେଖୁଛୁ। ଶିକ୍ଷାରେ କଣ ପରିବର୍ତ୍ତନ ହଉଛି ନା ଯୋଉ ଲୋକମାନେ ଗ୍ରାମାଞ୍ଚଳରେ ରହୁଥିଲେ ସହରାଞ୍ଚଳରେ ରହିକି ପାଠ ପଢି ପାରୁନଥିଲେ। ଗ୍ରାମାଞ୍ଚଳ ସହରାଞ୍ଚଳ ଭିତରେ ଗ୍ରାମାଞ୍ଚଳର ପିଲାମାନେ ଏତେ ପାଠ ପଢି ପାରନ୍ତିନି କାହିଁକିନା ଏତେ ପ୍ରକାର କିଛି ସୁବିଧା ରହୁନଥିଲା ଏବେ କିନ୍ତୁ ପିକ ଯେହେତୁ ବିକା ବିକାଶ ହେବାର ଲାଗଚି। ଧୀରେ ଧୀରେ କଣ ହୋଉଛି ନା ସହରା ସହରାଞ୍ଚଳ ପାଇଁ ଗ୍ରାମାଞ୍ଚଳରେ ବି ଭ ଭଲ ଭଲ ସ୍କୁଲ୍ ର ବ୍ୟବସ୍ଥା କରାଯାଉଛି ପିଲାମାନେ ପାଠ ପଢୁଛନ୍ତି ଲୋକମାନେ ପିଲାମାନେ ପାଠ ପଢି ସା ସି ରଖୁଚନ୍ତି। ଆଉ କି ଦେଶ ଦୁନିଆରେ କଣ ଖବର ଚାଲିଛି ସେ ସେ ସହିତ ଇଣ୍ଟର୍ନେଟ୍ ର ସୁବିଧା ମଧ୍ୟ ପ୍ରପ୍ ଦିଆଯାଉଛି ଇଣ୍ଟରନେଟ ସୁବିଧା ଯୋଗୁ ଲୋକମାନେ ଦେଶ ବିଦେଶର ଖବର ଜାଣି ପାରୁଛନ୍ତି। ତା ସାଙ୍ଗରେ ଯୋଉ ଯା ହଁ ନା ଲୋକମାନେ ଯେତେବେଳେ ଶିକ୍ଷିତ ହଉଚନ୍ତି ସେମାନେ ବୁଝିପାରୁଚନ୍ତି। କୋଉ ଜିନିଷ ଠିକ ଜିନିଷ ହଉଚି କୋଉ ଜିନିଷ ଭୁଲ ହଉଚି। ବିକାଶ କ୍ଷେତ୍ରରେ ଆହୁରି ଅନେକ ଜିନିଷ ଯେମିତିକି ହସ୍ପିଟାଲର ବ୍ୟବସ୍ଥା ବି ସେଠି ଗାଁ ମାନଙ୍କରେ କରାଯାଉଅଛି। ପାଖ ସାୟନରେ ବ୍ୟାଙ୍କ ର ସୁବିଧା ମଧ୍ୟ କରାଯାଇଛି। ସାମାଜିକ ପରିବର୍ତ୍ତନ ଦେଖିବା ତ ସାମାଜିକ ହିସାବରେ ଅ ନାରୀ ମାନଙ୍କ ପାଇଁ ବହୁତ ସାରା ସୁବିଧା କରାଯାଇଚି ଯେମିତି କି ପ୍ରତି ଗାଁ ରେ ସ୍ଵୟଂ ସହାୟକ ଗୋଷ୍ଠୀ ବନାହେଇଚି ଯୋଉଟା କି ନାରୀ ସଶ ଚକରଣରେ ନାରୀମାନଙ୍କୁ ସାହାଯ୍ୟ କରୁଛି ତା ସାଙ୍ଗରେ ନାରୀମାନଙ୍କୁ ଶିକ୍ଷା ପ୍ରଦାନ କରିବା ସଚେତନ କରିବା ସହିତ ସମସ୍ତ ଗ୍ରାମ ବାସୀ ମାନଙ୍କୁ ସେ କଣ କରୁଛି ନା କେମିତି ବିକାଶ ପଥରେ ଆଗେଇ ନବା ସେ ଜିନିଷ ଦେଖଉଚି। ତ ସବୁ ଜିନିଷ ହଉଛି ସତ କିନ୍ତୁ ହେଲେ ବି ଏଇସବୁ ଜିନିଷ ଭିତରେ ଙ୍କ ହୋଉଚି ନା ଗାଁର ଯୋ ପଲି ପ୍ରକୃତି ଟା ଥିଲା ସେଇଟା ଧୀରେ ଧୀରେ ଧୀରେ ଧୀରେ ଲୁଚି ଆସୁଛି। କାହିଁନା ଯେହେତୁ ଲୋକମାନେ ବିକାଶିତ ବିକଶିତ ହଉଚନ୍ତି ସେମାନେ ବି ଭାବୁଚନ୍ତି ଆମେ ଗାଁରେ ଆମ ଯେମିତି ସହରାଞ୍ଚଳର ଲୋକମାନେ ରହୁଚନ୍ତି ଆମେ ବି ତାଙ୍କ ଭଳିଆ ତାଙ୍କ ଭଳିଆ ହେବୁ ତାଙ୍କର ସେମାନେ କଣ କରୁଚନ୍ତି ନିଜ ଯୋଉ ନୂଆ ନୂଆ ପିଢି ରହୁଚନ୍ତି ସେମାନେ ତାଙ୍କ ଗାଁ କୁ ଛାଡିକି ସହରରେ ଆସି ବସବାସ କରୁଚନ୍ତି ଗାଁରେ ଯଦି ରହିଯାଉଚନ୍ତି ତ ତାଙ୍କର ବୁଢା ଜେଜେବାପା ଜେଜେମା ନହେଲେ ବାପା ମା ରହିଯାଉଚନ୍ତି ଯିଏକ କିଛି ଜିନିଷ ଜାଣୁନାହାନ୍ତି ସେ ତାଙ୍କ ଯୋଉ ହିଁ ଆମର ଗାଁ ପରିବେଶ ଟା ବଞ୍ଚିକି ରହିଛି ନହେଲେ ତ କୋଉ ଦିନଠୁ ସେଇଟା ବିଲୁପ୍ତ ହେଇ ସାରନ୍ତାଣି। କାହିଁକିନା ଆଜିକା ଜମମାନାରେ ଯୋଉ ଏ ଆଇ ଯୁଗ ହେଲାଣି ସେଏ ଆଇ ଯୁଗରେ ସବୁ ଜିନିଷ ଲୋକମାନୋନ ଚାହୁଁଛନ୍ତି ସବୁ ଜିନିଷ କେମତି ତାଙ୍କୁ ସୁବିଧାରେ ମିଳିଯାଉ। ସେମନଙ୍କୁ କଷ୍ଟ କରିବାକୁ ଇଛ ପଡୁବନି ତମେ ଏଥିରେ କଣ କହୁଚ।
ହଁ ମୁଁ କହିବା କଥା ତମେ ଯାହା କହିଲ ଯେତେ ବିକାଶ ହଉଚି ସେଗୁଡା ସବୁ ଠିକ ବିକାଶ ହବା ତ ଜରୁରୀ ବିକାଶ ତ ଆମ ଯୁଗରେ ସବୁ ତ ସମ ସମୟ ଅନୁସାରେ ସବୁ ଜିନିଷ ବିକାଶ ହଉଚି ବଦଳୁଚି ଠିକ୍ କଥା କିନ୍ତୁ ଗୋଟେ କଥା ହଉଚି ଯୋଉ ମନ ଭିତରେ ଥିଲା ଯୋଉ ଆନ୍ତରିକତା ଆଗରୁ ଯେତେବେଳେ ଗାଁ ଭିତରେ ଯୋଉ ରଜ ହେଲେ କି ପୂଜା ପର୍ବ ହେଲେ ସମସ୍ତେ ମିଳିମିଶିକି ଖେଳୁଥିଲେ ଦୋଳି ଝୁଲୁଥିଲେ। ମିଳିକି ପାନ ତିଆରି କରୁଥିଲେ ବୁଲୁଥିଲେ। ତ ସେସବୁ ଜିନିଷ ସବୁ ବ ମାନେ ପୁରା ପୁରି ଚେଞ୍ଜ ହେଇଗଲାଣି ପୁରା ପୁରି ବ ବଦଳି ଗଲାଣି କାରଣ ସେ ସବୁ ଜିନିଷ ଆଉ ନାହିଁ କିଏ ଏବେ କାହା ଘରକୁ ଯିବାକୁ ଆଉ ପସନ୍ଦ କରୁନାହାନ୍ତି କାରଣ ସମସ୍ତେ ଏବେ ନିଜକୁ ବଡ ବୋଲି ଭାବୁଚନ୍ତି। ନିଜ ହିସାବ ରେ ସେମାନେ ବଞ୍ଚିବାକୁ ଚାହୁଁଛନ୍ତି ସେ ଜଣଙ୍କ ପାଖରେ ମୋବାଇଲି ହେଇଗଲେ ସେି ଭାବୁଛନ୍ତି ମୁଁ ମୋର ମୋବାଇଲି ତ ଅଛି ମୋର ସାଙ୍ଗସାଥି କଣ ଦରକାର କିନ୍ତୁ ଆଗରୁ କଣ କରୁଥିଲେ ରାତି ସନ୍ଧ୍ୟା ସାତଟା ହେଲେ ବି ଲୋକ ଆ ଘରେ ତା ଘରେ ରହୁଥିଲେ ବଶୁଥିଲେ ଖାଉଥିଲେ ପିଉଥିଲେ ତ ଆଜ କାଲି କିନ୍ତୁ କଣ କ କହୁଛନ୍ତି। ନାଇଁ ମୁଁ କାଇହିଁ ତାକୁ ଖାଇବାକୁ ଦେବି ସିଏ କାହିଁକି ଆମ ଘରକୁ ଆସିଛି ଏସବୁ ଚିନ୍ତାଧାରା ସବୁ ବଦଳିଗଲାଣି। କାହାର ଦେହ ଖରାପ ହେଲେ କହୁଚନ୍ତି ତାଙ୍କର କଣ ପୁଅ ମାନେ ବାହାରେ ରହୁଚନ୍ତି ସିଏ କଣ ତାଙ୍କ କଥା ବୁଝିବେନି ଆମେ କାହିଁ ତାଙ୍କ କଥା ବୁଝିବୁ। ଏସବୁ ଜିନିଷ ହଉଚି ଗାଁ ମାନଙ୍କରେ ସବୁ ଏସବୁ ଅପବ୍ୟବହାର ହେଲାଣି ଗାଁ ମାନଙ୍କରେ ବି ନିଶାାବ ବଢିବାରେ ଲାଗିଲାଣି ନିଶା ଦ୍ରବ୍ୟ ସେବନ ବଢିବାରେ ଲାଗିଲାଣି ଲୋକମାନେ ନିଶା ଦ୍ରବ୍ୟ ସେ ସେବନ କରିକି ରାସ୍ତାରେ ବୁ ରାସ୍ତାରେ ବୁଲିବାରେ ଲାଗୁଛନ୍ତି। ଆଉ ଗାଁ ମାନଙ୍କରେ ବି ନାରୀ ନିର୍ଯାତନା ଅତ୍ୟଧିକ ବଢିବାରେ ଲାଗିଲାଣି ଯେ ସେତିକି ସହରରେ ବଢିଲାଣି ସେତିକି ତାଠୁ ଅଧିକ ଗାଁ ରେ ମଧ୍ୟ ବଢିଲାଣି ତ ଏସବୁ ଜିନିଷ ହିସାବରେ ଗାଁ ବ ଏତେ ଯୋଉ ବଦଳିଲା ଏଇ ଯୋଉ ସବୁ ଉଁ ସହରାଞ୍ଚଳରେ ପରିବର୍ତ୍ତନ କରିବା ପାଇଁ ଗାଁକୁ ନବୀକରଣ କରିବା ପାଇଁ ଯେଉଁ ସବୁ ଜିନିଷ କରାଗଲା ଗାଁ ର ସେଥିରେ ଗାଁ ଲୋକଙ୍କ ଚିନ୍ତାଧାରା ବଦଳିଗଲା ଯିବାରେ ଲାଗିଚନ୍ତି କା ଆଗର ପିଢି ଆଉ ନାହାନ୍ତି ଏବେ ନୁବ ନବପିଢି ଆସିଗଲେଣି ତ ସେମାନେ ଭାବୁଛନ୍ତି ଆମେ ଆଉ ଗାଁରେ ନୁହେଁ ଆମେ ସହରରେ ରହୁଛୁ ତ ସେଇ ହିସାବରେ ଗାଁ ରହିବା ଲୋକ ମାନଙ୍କର ଉଁ ତାଙ୍କ ଭାବନା ବି ସ ସମୟ ଅନୁସାରେ ବଦଳୁଚି। ତ ସେମାନେ ବି ସେ ତାଙ୍କ ଭାଇମାନାନଙ୍କୁ ଭଉଣୀ ମାନଙ୍କୁ ତାଙ୍କ ବାପା ମା ମାନେ ଛୁଆ ମାନଙ୍କୁ ସବୁ କୁ ଶିକ୍ଷା ଦଉଚନ୍ତି ସେମାନେ କୁ ଶିକ୍ଷା ଦଉଚନ୍ତି ଆ ମାନେ ଗାଁ ଯେମିତି ସମ୍ପର୍କ ଥାଏ ଘନିଷ୍ଠ ସମ୍ପର୍କ ବନ୍ଧୁ ସମ୍ପର୍କ ହଉ କିମ୍ବା ସ ଯୋଉ ପାରିବାରିକ ସମ୍ପର୍କ ସବୁ ଉଁ ଖରାପ ହେବାରେ ଲାଗିଲାଣି। ଆଉ ଭାଇ ବନ୍ଧୁ କୁଟୁମ୍ବ ମିଶି ମିଶିକି ରହୁ ନାହାନ୍ତି। କି ଏବେ ସମସ୍ତେ ଚାହୁଁଛନ୍ତି ଏକୁଟିଆ ନିଜ ବାପା ମା ସାଙ୍ଗରେ ରହିବାକୁ। କିମ୍ବା ଏକୁଟିଆ ରହିବାକୁ ଆଉ କେହି ସ୍ୱାମୀ ସ୍ତ୍ରୀ ପିଲା ଛୁଆ ଖାଲି ମିଶିକି ରହିବାକୁ ପସନ୍ଦ କରୁଛନ୍ତି ଆଗରୁ ଯେମିତି ଜେଜେମା, ଜେଜେବାପା ସବୁ ମିଶିକି ରହୁଥିଲେ କାକା, ଖୁଡ଼ି, ଦାଦା। ସେମାନେ ସବୁ ଯୋଉ ମିଶିକି ରହୁଥିଲେ ଆଉ ସେ ସବୁ ଜିନିଷ ହଉନି କାରଣ ସେମାନେ ପରସ୍ପର ଭି ରେ ଦ୍ଵନ୍ଦ ଲାଗୁଚି କଳହ ଲାଗୁଛି ତାଙ୍କର ମାନସିକ ଚିନ୍ତାଧାରା ବଦଳୁଚି। ଏଇ ନୂତନ